ଆପ ଚାହା ପା ବସେଇଲାଣି ବୋଧେ।
ହଁ।
ଓ ହଁ।
ହଁ ମର ଚା, ରାତିରେ ତ ରୁଟି ହବ, ସେଇ ଡେରିରେ ହବ। ହଁ ଏଇନା ଚା
ନା ଆଠଟା ହେଲେ ଯାଇ ଯାହା କର।
ହଁ ଆଠଟା ପରେ।
ହୁଁ, ମୁଁ ଏ ଅଟା ଫଟା ଚକଟି ଦେଇଥାଏ ସନ୍ଧ୍ୟାରେ। ଏ ଛୁଆଙ୍କ ପାଇଁ କଣ ଟିକେ ବନେଇଦିଏ, ତାପରେ ପୁଅ, ପୁଅ ପାଖ ଟିକେ ବସେ। ବସେ କିଏ କିଏ ଫୋନ କିଏ ଫୋନ ଫାନ କଲ ଫଲ ଯଦି କରେ କଥା ହୁଏ ଟିକେ ନହେଲେ ଆମର ତ କେହି ରାତିରେ ତରକାରୀ ଫରକାରୀ ଭଜା ଫଜା ତ କେହି ଖାଇବେନି।
ହଁ।
ହଁ ଯାହା ହେଲେ ରାତିରେ ମୁଁ ସେଥିପାଇଁ ସବୁ ବୁଟ ହଉ କି ନହେଲେ
ହୁଁ ହୁଁ।
ଏଇଟା ସବୁ ଯାହା କରିବା ତଡକା ଫଡକା ନହେଲେ ଦିନେ ଦିନେ କଉ ଦିନ ଡାଲମା ଫାଲମା ବନେଇ ଦିଏ ଦିନେ ଅଧେ ନା ସନ୍ତୁଳା କେହି ଖାଇବେନି
ସେଇପାଇ ଭାରି ଟେନସନ। ଶୁଗ ଚାରା କେହି ଖାଇବେନି। ହଁ ହ ବା କହିଲେ ଯୋଉ ମୋର ବା ଡାଲି ିଲେ ଆଣିଲେ ମୋର ପଳେଇ କେତେ ଦିନ କୁହନି ଆମେ ଯଦି ଚାର ଜଣ ମଣିଷଛ ଚାାରି ଜଣ ଆମ ଶଶୁର ଚାର ପାଞ୍ଚ ଜଣ ଶଶୁର କେବଳ ଡାଲି ପ୍ରି ଡାଲି ନହଲେ ସେ ଖାଇଦଲେ ମାନେ ମାଛ ଅନୁସାରେ ବି ତାଙ୍କର ଡାଲି ସେ ମଟନ ହଉ ଚିକେନ ହଉ ତାର ଡାଲିଟା ଥିବ। ନହେଲେ ଆଉ ଆମ ଘରେ କେହି ଡାଲି ଖାଇବେନି। ହଁ ବା ନା ଆମ ଛୁଆ କବେ ହି ଶୋଇପଡିବେ। ଡାଲି ଡାଲମା ଭଜା ନା ଶୁଣିଲେ ଶୋଇ ପଡିବେ। ଆଉ ରୁଟି ରୁଟି ସାଙ୍ଗରେ ଯଦି ସୋୟାବିନ୍ ହେଇଥିବ କଷା ବର୍ଷ ଲା ମାନେ ମଟର ମାନେ ଯୋଉ ଇଏ ତାାନେ ହବ। ଟିକେ ଧାପେ ର ସେ ଖାଇବେ ମାନେ ଗୋଟେ ଗୋଟେ ହେଲେ ହେଇଯିବ ସମସ୍ତଙ୍କର।
ହୁଁ ହୁଁ।
ହଁ ବା ଆଉ ଏଇଥର ଆମର ଗୋଟେ ନଣନ୍ଦ ବାହାଘର ଥିଲା ତ ହୁଁ ହଁ। ଏଇ ରଜ ବାସିରେ ଆଉ ସେ ହଁ।
ଆମର ତ ଏବେ ବାହାଘର ଅଛି ମଙ୍ଗଳବାର ଦିନ।
ହୁଁ ସେ କଣ ହେବେ ତମର?
ଶାଶୂଙ୍କ ପୁଅ। ଆଜି କିିବାର ହେଲାଣି ଆଜିଛି ଭୋରୁ ନ ଶୁକ୍ର ଶନି ରବି ସୋନ ମଙ୍ଗଳ ହୁଁ ଯିବାକୁ ପଡିବ ସେଦିନ ମତେ ଟାଇମ ହବ ହବନି କହେ ନା ମଁ ତ ସକାଳୁ ଯିବାକୁ ପଡିବ ପୁଣି ପଳେଇ ଆସିବି। ପାଖରେ ମାନେ ଏ ପନ୍ଦର କୋଡିଏ କିଲୋମିଟର ହବ।
ହୁଁ ହ।
ମାନେ ତାଙ୍କର ଗାଁ ର ବାହାଘର ଆସିବ ଆମର ଏଇଠି ତାଙ୍କର ଶ୍ୱଶୁର ଘରଟା ଆମ ଏଇଠି ଏଇଠି ବାହାଘର ହବ ଏଇଠି ପାଖରେ ଆମେ ଘରକୁ ପଳେଇ ଆସିବୁ ଏଇଠୁ ବରଯାତ୍ରୀ ଯିବୁ ଆଉ।
ହଁ ଆଉ କାହିଁ ଖାଲି ଟାରେ ସେଠାକୁ ଯିବ।
ଛୁଆ ମାନ ଯ କ୍ଲାସ ଅଛି ନା କିଏ ତାଙ୍କ ଗାଁକୁ ପୁଣି ନେଇକି ଯିବ ପୁଣି ଆଣିବ ସେମାନେ ସବୁ ସ୍କୁଲ ଯାଇଥିବେ ଆମେ ଖାଲି ଯାଇକିନା ଙ୍ଗ ଫଙ୍ଗୁଲ ଖାଇବେ ନା ମାମୁ ଘର ପିନ୍ଧିକିନା ଡ୍ରେସ ଫ୍ରେସ ତାଙ୍କ ବୋଙ୍କ ନ ସେଥିାଇଁୁ
ଥାଳି ସେ ମିଠା ଆଉ
ହଁ ତାଙ୍କ ପୁଅ ନା ଲୁଗା ଯୋଉ ଯୋଉ ସେ ଯୋଉ କଟନ ର ଚୁଡ଼ିଦାର ଆମାନାଗ ଶାଢ଼ୀ ଆଉ ଆଉ କଣ ତ ଏପଟେ ସବୁ ପୁଅ ମାନଙ୍କୁ ଆଉ ଏପଟେ ସବୁ ବନ୍ଦାନ୍ତି। ଆମର ଯେମିତି ମଙ୍ଗୁଳିତି ଖାଇଲା ବେଳେ ସବୁ ଏପଟେ ଆମର କାଇହିଁ ପଇସା ଫଇସା ଦିଅନ୍ତି କଣ ଆମ ଏପଟେ।
ନାଇଁ।
ଏପଟେ କିନ୍ତୁ ମାନେ ବଧେଇବେ ମାନେ ସମସ୍ତେ ପଇସା ଦେବେ କିଏ ସୁନା ଦେବ ଏମିତି।
ହଁ।
ହଁ ଆମର ହେଇ ଗୋଟେ ମୁଦି ଆଜି ଗୋଟେ ଦିଅର ଆସିଥିଲେ ଯେ ମୁଦି ଟେ ଯାଇକି କିଣି ଆଣିଲେ।
ହୁଁ।
ଆଉ ମୁଦି ଫୁତି ନେଇକି ଯିବାକୁ ପଡିବ ବନ୍ଦେକି ଆଉ। ହୁଁ। ବ୍ୟବାର ଫେବାର ହେନ ଦେଇଦୁଆକି ଆମେ ଆସିବୁ ଚତୁର୍ଥୀ ତାଙ୍କର ଭୋଜି ତା ପରଦିନ ରଖୁଛନ୍ତି। ସେଇଦିନ ଯାହା ଯିବୁ ଭୋଜି ଖାଇକି ଆସିବୁ ଆଉ ପାଖରେ ତ କିଏ ଯାଇକି ଆଉ ରହଉଚି। ଆଉ ରହିହବ ନା ଛୁଆ ମାନଙ୍କୁ ଛାଡିକିନା। କିଏ ଯିବ ଟିଉ୍ୟସନ ଫିଉ୍ୟସନ। କେଜାଣି ମୋ ମଝିଆର ହେଦିନ ଟିଉ୍ୟସନ ଅଛି କି କଣ।
ହୁଁ।
ଆଁ ହାଁ।
ହୁଁ ଆମର ସେଇ ବାହାଘର ନାଇ ଛୁଆ ଆଉ ସ୍କୁଲ ଖୋଲିଲା ଯାଇ। ପାଇଲେନି। ଯାଇପାରିଲ ନା ଯେମିତି ବାହାର ସରିଲା ରିକେସନ ସରିଲା ରବିବାର ଏକାଥରେ ସୋମବାର। ଦିନଠୁ ଗଲେ।
ହୁଁ ହୁଁ
ସୋମବାର ଦିନ କ କଥରେ ଗାଡି ବଲା ଅଛ। ସେୁ କହିଲେ ତମର ସେ ତମ ସାହି ମାନେ ମେଳା ମୁଁ କହିଲେ ଆମର ଵା ଆମ ସାଇ ସାରା ଲୋକ ଏକାଠି ଆମର ଗୋଟେ ବଡ ଫ୍ୟାମିଲି ନାଇଁ। ଆଉ ସେଇଥିାଇଁ ସମସ୍ତେ କହ ତମ। ଫ୍ୟାମିଲି ପୁରା ବଡ ଫ୍ୟାମିଲି ତମର ଛୁଆ ଯେତିକି ଯାଉଛନ୍ତି ସବୁନା ବନ୍ଦ। ଆ ଆମର ସାଇନ କେଜି
ସେ ଆସିବେ ବୋଲି ଆସିନାହାନ୍ତି ଯେତିକି ବନ୍ଧୁବାନ୍ଧ ଆସିଲେ ସମସ୍ତେ ପଳେଇଲେଣି।
ଓହୋ।
ଆଉ ମୋ ନଣନ୍ଦ ଥିଲେ ଯେ ସିଏ ସୁଦ୍ଧା ପଳେଇଲେ କାଲି।
ହଁ।
ହଁ ମୋ ଯାହା ଦି ଜଣ ତାଙ୍କର ଅଛନ୍ତି। ବଡ ଜଣ ଘର ସେଇ ତମପଟେ ମ। ଏତେ ବାଟ ନୁହଁ ଆହୁରି ପାଖ ପାାଖି କରୁ। କାଣା ଆଉ କହୁଥିଲା। ସେ ଦି ଜଣ ଯାକ ସେଇ ଡିଷ୍ଟିକରେ।
ଆମର।
ନାଇଁ ଆମର ଦି ଜଣ ଯାଙ୍କ ସେପଟ ଡିଷ୍ଟିରେ ଢେଙ୍କାନାଳ ଡିଷ୍ଟିରେ। ହଁ ମୋ ବଡ ଯା ଦି ଜଣ ହବ।
ଆମର ତ ମୋ ବାପଘର ଟା ଢେଙ୍କାନାଳ ଡିଷ୍ଟିକରେ।
ହୁଁ।
ପରେ ଢେଙ୍କାନାଳ ଏଟା ଏଇଟା। ଶାଶୁ ଘର ଟା ଗାଁ ଟା ଶାଶୁଘର ଗାଁ ଟା ହଉଛି ଢେଙ୍କାନାଳ ଡିଷ୍ଟିକ। କିନ୍ତୁ ଆମ ତ ଗାଁରେ କିଛି ଘର ଘର ନାହିଁ ଆମେ ଏଇଠି ଆସିିକି ଯୋଉ। ଆମର ଏଟା ଅନୁଗୁଳ ଡିଷ୍ଟ୍ରିକ୍ଟ ରେ ଯାଉଛି।
ହୁଁ।
ହ
ଉୁଁ। ଉଁ ଏମତି ଆଉ।
ଆଜି ଆଲି ଆଖିରା ପୋଡିଲାଣି, ଆ ଚାରଟା ରୁ ଉଠି ପଡୁଚ଼ି ନା। ଚାଟା ରୁ ଯୋଉ ଉଠି ପଡୁଚି ନିଦ ନିଦ ଲାଗୁଚ଼ି କିନ୍ତୁ ଦିନ ସାରା ଶୋଇ ହଉ
ଉୁଁ ଖାଇ ପି କି ଶୋଇ ପଇଲେ ଦଶ ମିନିଟ୍ କିଛି ଉ ଏଇ ଫୁଅ କତିରେ ଦଶମିଣ୍ଟି ତାକୁ ଶୋଇ ପକେଇଲି ସେତିକି।
ହୁଁ ସମୟ।
ପୁଣି ଦା ଲୁଗାପଟା ତଳ, ଘର ଦ୍ଵାର ପୋଛ, ବାସନ ଫୁସନ ମାଜେ। ଚାଲ୍ ଲା ତ କାମ କୋଉଠି ବନ୍ଦ ହଉ ତାକୁ ଲୁଗାପଟା ଗଦେ ଭାଙ୍ଗେ ଛୁଆଙ୍କର ସବୁ। ଉୁଁ ପଡିଥିଲା ମେଞ୍ଚେ ମେଞ୍ଚେ ଡ୍ରେ
ହୁଁ
ଉୁଁ ଏ ଛଡା ଆସିବ ଗାଡି ନେଇ ପୁଣି ଆଇଲା ତିନ୍ତି ତିନ୍ତି କି ଏମିତି। ଆଉ।
ଆଉ। ସେ ତମର ଅ ସବୁ ବାଡିରେ ସବୁ ପରିବା ଦିଅ ଲଗାଅ ଏପଟେ।
ନା ନା ଆମର ଏଠି ପରିବା ପନିପରିବା କିଏ ଲଗାନ୍ତିନି। ମୁଁ ଲଗେଇଚ଼ି ବଡ଼ ଚାଷୀ। ଜାଇଁଲ ଛାତ ଉପରେ ଲଗେଇଚ଼ି। ଛାତ ଉପରେ ପଲଥିନି ରେ ଯୋଉ ଅଟା ପଲଥିନି ନୂଅ ପାଞ୍ଚ କେଜିଆ
ଅଁ।
ହଁ ସେଇଥିରେ ଯୋଉ ଖତ ଆଉ ମାଟି ଦେଇ ଦେଇକି ସେଇତିରେ ଲଗେଇଚ଼ି ଲଙ୍କା ଆଉ କଳମ ଶାଗ ଆଉ ଗୋଟେ କଣ କୁହନ୍ତି? ପୋଦିନା, ଜୁଆଣୀ ଗଛ, ପୋଦିନା ଗଛ ଆଉ ଗୋଟେ କି ଗଛ? ଏମିତି ସବୁ ବେରାଇଟିର ଗୋଟେ ଗୋଟେ ପକେଇ ଦେଇଛି ଆଉ।
ସେ ଛାତ ଉପରେ ହଉଚ଼ି ବାଇଗଣ, ଲଙ୍କା ଆଉ ଟମାଟୋ ବେଳେ ଟମାଟୋ ହେଇଥିଲା। ଆଉ ଶାଗ ହଉଚ଼ି ଦି ଚାରି ଦିନେ ଥରେ ନେଖା ଭାଜିଲା ଭଳିଆ କଳମ ଶାଗ। ଛାତ ଉପରେ ମୋ ରୁମ୍ ଟା ଓପର ରୁମ୍ ଟା ନା ସେଠି ଆଉ ତଳୁ କିଏ ଯାଉଚ଼ି ଏଇ
କ୍ୟାର୍।
ତଳେ ଗୋରୁ ଗାଈ ଖାଇଦେବେ।
ଅଁ ବଉଣ୍ଡିରି ଫାଉଣ୍ଡିରି ନା ଦେଇନ
ନା ତଳେ କଣ କୁହନି ଆମ ବାଡି ପାଖକୁ ପୁରା ଆମ ଦାଦା ଶଶୁର ଘର। ସିଏ ପଳେଇଚ଼ିନ୍ତି ଉଠିକି ତାଙ୍କ ଜାଗା ଟା ଫାଙ୍କା ପଡ଼ି ତାଙ୍କ ସିଧାରୁ ମାନେ ଆମ ପୁରା ପାଖାପାଖି, ଆସ୍ ସେରାକ ଖାଲି ଯୋଉ ତାଙ୍କର ବଡ ଏରିଆ ଟା। ମାନେ ପୁରା ବଡ ଏରିଆ ଟେ ଏଇଠୁ ଯେ କେତ୍ ପୁରା କେତେ କଅନି ଏକେରେ ଭଳିଆ ଗୋଟେ ଜାଗା। ଉୁଁ ସେଟା ଆମ ସାହିଟା ପୁରା ଗୋଟେ ଜାଗା ଆମର ପୁରା ଏଟା ଏ ରାସ୍ତା ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ। ଆଉ ସେରାକ ଆମ ଜାଗା ଟା ତ ପୁରା ବାଡି ଟା ପୁରା ଆମର ଆମର ଆଉ ପୂଜା ହେଇନି। ସି୍ ସେପଟୁ ଆମ ଦୂଆର ମୁଁହର ରାସ୍ତା ଆଉ। ସେପଟୁ ଏକାଥ ଯିବୁ ଆମ ସେ ଘରୁକୁ ଅଛନ୍ତି ଆମର ଦାଦା ଶଶୁର ଦିଘର। ରାସ୍ତା କଡ଼ରେ ଉଠି ଯାଇଚନି। ଆମର ଗାଁ ଭିତରେ ରଇଚୁଁ। ଗାଁ ଭିତରେ ମାନେ ଗାଁ ଲଷ୍ଟେଟାରେ କିନି ରଇଚୁଁ ସେମାନେ ତେ ମୁଣ୍ଡରେ ଅଛନ୍ତି ସେ ମୁଣ୍ଡରେ ଯିଏ ଅଛନ୍ତି ଆମ ଜାଗାରେ ପୁରା। ଏଇ ମଝି ଟା ପୁରା ଆମ ଜାଗା। ଖାଲି ଜଙ୍ଗଲ ଭଳିଆ ଗଛ ପତ୍ର ହେଇଚି ଆଉ। ହୁଁ ଜଙ୍ଗଲଟା ପାଖ ଆମୁକୁ। ଆମର ବଟାମ। ହୁଁ।
ସ୍ୟାଡ଼େ ତ ଜଙ୍ଗଲ ରହିବା କଥା ନୁହଁ।
ଏ ପୁଅ ଏନା ଯିବ ଟ୍ୟୁସନ୍। ତାର ପାଁଶଟାରେ। ଝିଅ ତାର ଆଉ ଗଲାନେଇ ତାର ବର୍ଷା ଲାଇ
ଅହ।
ପଠେଇ ଦିଅ ହଉ।